ମ୍ୟାଡ଼ାମ ନମସ
ହ୍ୟାଲୋ। ମୁଁ କଇଲି ମ୍ୟାଡାମ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ହଉଛି।
ହଁ ବୋଧେ ଦିଥର କଲ୍ କଟିଗଲାଣି।
ଓହଁ ଆପଣ କଅଁ କରୁଛନ୍ତି?
ନାଇଁ ଏଇଠି ବସିଥିଲି ଆଉ ଆପଣ?
ତା ବୋଲେ?
ମୁଁ କହିଲି ଆପଣ କଣ କରୁଛନ୍ତି?
ସେ ମୋ ସାନ ବହୁ
ଆଜ୍ଞା।
ହ୍ୟାଲୋ ମୁଁ କହିଲି ମୋ ସାନ ଭଉଣୀ ସହିତ ମୁଁ କଥା ହଉଥିଲି। ତ ସେଟା ମୋର ବହୁତ ଭଲ ଭଉଣି ଟେ କଣ କହନି?
ମୁଁ କଇଲି ଖିଆ ପିଆ ସାରିଲାଣି?
ହଁ ଖିଆ ପିଆ ସଇଲାଣି ଏବେ ଜଷ୍ଟ ହାଲକା ଫାଲକା କାମ କରୁଛି ତ ମୋ ଶା ନବ ମଣିଷ ତ ମାନେ ନିଜର ନୁହଁ କିନ୍ତୁ ନିଜରଠୁ ବି ବହୁତ। ସେ ମାନେ ଭଲ? ମାନେ ତୋ ଭଉଣି ହିସାବରେ ବହୁତ ଭଲ ଯେତେବେଳେ ଡାକିଲେ ମୋ ପାଖରେ ଆସିକି ବସେ କଥାବାର୍ତ୍ତା ହୁଏ। ସେ ବହୁତ ଭଲ ଝିଅଟେ। ମୋ ଅଠୁ ଏଇ ଚାରି ପାଞ୍ଚ ବର୍ଷ କି ସାତ ଆଠ ବର୍ଷ ମୋରଠୁ ସାନ ହବ। ଆଠ ବର୍ଷ ପାଖା ପାଖି ହଉଛି ସାନ ହବ ତମର ବହୁତ ଭରଲୋକଅଟେ ଚାକି ମୋ ସାଙ୍ଗରେ ଟାଇମ୍ ସ୍ପ୍ରେ ଟିକେ ବସିକି ଆଉ କଥା ବାର୍ତ୍ତୀଟିକେ ହଉ। ଆଉ ସେ ବାସ କହୁ ସେମତିମତି ହେଇଛି ସେମତି ହେଇଛି କଥା ହଉ ଆଉ
ହୁଁ ହୁଁ।
ହଁ ଆପଣ କଣ କରୁଛନ୍ତି?
ମୁଁ ଭାତ ଡାଲି ଆଉ ଆଳୁ ଭର୍ତ୍ତା ଖାଇଥିଲି। ଆଉ ଆପଣଙ୍କର ଆଜି କଣ ହେଇଛି ରୋଷେଇ?
ଆମର ଆଜି ଚିକେନ ହେଇଛି।
ଓହୋ ଆଜି ଆଇଁସ ବାରଟା ଆଉ।
ହଁ ଆଜି ଆଇଁଷ ବାରିନା ତ ଚିକେନ ହେଇଛି ଆଉ।
ଓହୋ।
ଆଉ ଆପଣ?
ଆଉ କଣ କହିଲେ?
ମୁଁ କହିଲି ଆପଣ କଣ ଖାଇଛନ୍ତି?
ମୁଁ ଭାତ ଖାଇଛି ଡାଲି ଖାଇଛି ଆଉ ଆଳୁ ଭର୍ତ୍ତା।
ଆଜ୍ଞା ଆଉ ରାତିରେ କଣ ଖାଇବେ?
ରାତିରେ ସେଇ ଅଣ୍ଡା ହବ ରୋଷେଇ ଅଣ୍ଡା ଆମଲେଟ ହବ। ବ ଆଉ ସେଇ ପଖାଳ ଭାତ ଖାଇବି ଆଉ।
ଓ ଆପଣଙ୍କୁ ଅଣ୍ଡା ଆମଲେଟ ଭଲ ଲାଗେ ବୋଧେ?
ହଁ ମତେ ଅଣ୍ଡାର ସବୁ ଆଇଟମ ଭଲ ଲାଗେ ଅଣ୍ଡା ଆମ୍ଲେଟ। ଅଣ୍ଡା ପୋଜ ଖାଇଛନ୍ତି ଆପଣ?
ହଁ ମତେ ବି ଅଣ୍ଡା ବହୁତ ଭଲ ଲାଗେ। ସିଝା ଅପେକ୍ଷା ମତେ ଆମ୍ବଲେଟ ଟା ଟିକେ ଭଲ ଲାଗେ। ଆଉ ତଡକା ଅଣ୍ଡା ତଡକା ଟା ଭଲ ଲାଗିବ।
ହଁ ସେଇଟା ବି ଆହୁରି ଭଲ ଲାଗେ।
ହଁ। ତ ସାଧା ତଡକା ବଦଳରେ ଅଣ୍ଡ ଅଣ୍ଡା ତଡକା ବହୁତ ଭଲ ଲାଗେ।
ହଁ ମତେ ବି ସେଇ।
ଆପଣଙ୍କୁ ଅଣ୍ଡା ତଡକା ଭଲ ଲାଗେ?
ହଁ ମତେ ତ ଭଲ ଲାଗେ ଅଣ୍ଡା ତଡକା ସାଧା ତଡକା ବି ଏତେ ଖାସ୍ ଲାଗେନି ଅଣ୍ଡା ତ ଡକା ଯେତେ ଭଲ ଲାଗେ। ସାଧା ତରକାରୀ ଅଣ୍ଡାଟା ପକ କେଇଦେଲେ ତା ଟେଷ୍ଟଟା ମାନେ ବଦଳିଯାଏ ବହୁତ ଭଲ ଲାଗେ।
ହୁଁ ହୁଁ ଆଉ ଆପଣଙ୍କୁ କଣ ରୋଷେଇ ଆସେ?
ନା ମତେ ସେତେ କିଛି ରୋଷେଇ ଆସିନି ସେଇ ଯୋଉ ଇପି ମ୍ୟାଗି ଏଇ ଯୋଉ ଚାଉମିନ ଏଇଗୁଡ଼ା ସବୁ କରିଦିଏ। ଆପଣଙ୍କୁ ମାନେ କେଉଁ ରୋଷେଇ ଆସିଛି?
ମତେ ଆସିଛି ରୋଷେଇ କିନ୍ତୁ ଟିକେ ଲୁଣିଆ ଅଲଣା ଏଇ ସବୁ ପ୍ରୋବ୍ଲେମ ମୋର ଟିକେ ହୁଏ ଆଉ।
ଓହୋ ମୋର ବି ସ୍ ମାନେ ଏଇଥିରେ ହୁଏନି ଏ ଯେଉଁ ଚାଉମିନ ଫ୍ରାଏଡ଼ ରାଇସ୍ ବି ବନାଏ ସେଇଥିରେ ବି ହୁଏ। ଫ୍ରାଏଡ ରାଇସରେ ତ ମୁଁ ବି ସବୁ ଜିନିଷ କରେନି ମାମା କରନ୍ତି। ମାମା ମାନେ ଚାଉଳ କରିଦେଇଥିବେ ମତେ ଖାଲି ସେଇ ଯୋଉ ଜୋଗଡା ଜୋଗଡି କାମ ପିଆଜ କାଟିଦେବି ଟିକେ ଆଳୁ ପକେଇଦେବି କାଟିଦେବି ପିଆଜ ଭାଜିଦେବି ଏଇ ଛୋଟ ଛୋଟ ମୋଟ କାମ କରିଦିଏ ନହେଲେ ମତେ ତ ପୁରା କାମ ଆସିନି ୟୀପି ମ୍ୟାଗି ପୁରା କରିଦିଏ।
ମୁଁ କହିଲି ଆପଣଙ୍କୁ ଗୋଟେ କଥା ପଚାରିବି? ତ ହଁ ହଁ ଆପଣ ଏମିତି କେବେ ହେଇଛି ମାନେ ଆପଣ କିଛି ଧରିନିଅ କୋଉ ଗୋଟେ ଢା କହିଦେଲି ଘରେ ତ ଆପଣଙ୍କ ମାମା ଆପଣଙ୍କ ଉପରେ ରାଗିଛନ୍ତି କି ନାଇ?
ହଁ ହଁ ରାଗିକି ପିଥା ପାତିଆ ଧରିକି ପଳେଇ ଆସିବେ।
ତ ଧରିନଅ ଆପଣଙ୍କ ସେଇଠି ବସିଥିବେ ଆପଣଙ୍କ ମା କହୁଥିବେ ଆପଣଙ୍କ ମାମା କାମ କରୁଥିବେ ଆପଣଙ୍କ ମାମା କାମ କରୁଥିବେ ତାଙ୍କର ଧରିନିଅ କିଛି ଢାଳି ହେଇଯିବ। ତ ସେଠି ସେ କାହାକୁ ଦୋଷ ଦେବେ?
କଣ କହିଲେ?
ଆପଣଙ୍କ ମାମା ମାନେ ଆପଣ ଧରିନିଅ କଣ ଗୋଟେ କାମ ମାନେ ଆପଣ ଗୋଟେ କଣ କାମ କରୁ କରୁ ଢାଳି ହେଇଯିବ ତ ଆପଣଙ୍କ ମାମା ମାନେ ଆପଣଙ୍କ ମାମା ଆପଣଙ୍କୁ ଗାଳି କରନ୍ତି। ଯଦି ଆପଣ ହୁଁ ଆପଣ ମାମା ଯେତେବେଳେ କାମ କରୁଥିବେ ଆପଣ ସେତେବେଳେ ମାନେ କିଛି ଗୋଟେ କଥା କହୁଥିବେ ମାମା ଢାଳି ହେଇଯିବ ତାଙ୍କ ହାତରୁ ତ ସେଇଟା କାହାର ଦୋଷ ହୁଏ। ମାମାଙ୍କର ନା ଝିଅଙ୍କର।
ମାମା କହିବେ ତୁ ମତେ ଡିଷ୍ଟପ କଲୁ ବୋଲି ଝଳ ମୁଁ ଢାଳିଦେଲି ସେଇ।
କଥାଟା ଆମେ ଯେତେବେଳେ କାମଟା କରୁଥିବା ଯଦି ଢାଳି ହେଇଗଲା ତାହେଲେ ସେଇଟା ମାନେ ଭୁଲ କରିବି କହିବେ ଯେ ତୁ ତତେ ଜଣା ପଡୁନି ତୁ ଢାହା ଦେଲ ତୁ
ହଁ ମାନେ ସେଇଟା ବି ଭୁଲ ଦି ଜଣ ଯାକର ଭୁଲ ଅଛି ଝିଅ ଟା ଦେଖିବି କାମ କରିବା କଥା।
ନାଇଁ ନାଇଁ ମୁଁ ସେ କଥା କହୁନି। ନାଇ ନାଇଁ ନାଇଁ ମ୍ୟାଡାମ ସେ କଥା ନୁହଁ ମାନେ ଆମର କହୁଛି ଆମ ମା ମାନେ ଙ୍କର ଆମ ମାନେ ମା ମାନେ ଯେମିତି ମାନେ ରାଗିଯାଆନ୍ତି। ଅବୟ ଏତେ ତ ଛୁଆମାନଙ୍କୁ ବୋହୁତ ଭଲ ପାନ୍ତି। କିନ୍ତୁ କେମିତି ରାଗ ଦେଖନ୍ତୁ ମାନେ ଦେଖନ୍ତୁ ଆମେ କାମ କରୁଥିବା ଯଦି ମାମା କିଛି କହିଲେ ଯଦି ହାତରେ ବାଇଚନ୍ସ ମାନେ କହିଲା ସମୟରେ ପଡିଗଲା ତାହେଲେ ସେ
ହୁଁ।
କଣ ତୁ କପି ଢାଲିଲୁ ଯଦି ନ କରିପାରିବୁ ମତେ କହିଥାନ୍ତୁ ମୁଁ କରିଦେଇଥାନ୍ତି। ବୁଝିପାରିଲେ ଯଦି ସେଇଟା ମାମାଙ୍କ ହାତରୁ ଢାଳି ହେଇଯିବ ମାମା କହିବେ ତୁ ମତେ ଉଁ ମାନେ କଥା କହିକି ଇଆଡେ ସିଆଡେ କହିଲୁ ବୋଲି ମୋର ଢାଳି ହେଇଗଲା।
ମତେ ସେଥିରେ ଲାଗେ ନିଜ ମତେ ଲାଗେ ନିଜ ଭୁଲଟା ମାମା ଲୁଚଉଛନ୍ତି ହେଇ କଥାରେ।
ହଁ ଆପଣ ଏଇ କଥା କେବେ ମାନେ ଶୁଣିଛନ୍ତି।
କୋଉ କଥା?
ମାନେ ଏମିତି ଆପଣଙ୍କ ସହିତ କେବେ ହେଇଛି?
ହଁ ଏମିତି ତ ବହୁତ ଥର ହେଇଛି ଗାଳି ବି ଶୁଣିୁଛି ମୁଁ ପକେଇଦେଲେ ହେଲେ ମାମା ପକେଇଲେ ମୁଁ କଇବି ମାମା ଏମିତି କଣ କରୁଛୁ ଜାଣି ପାରୁନୁ। କିନ୍ତୁ ମୁଁ ଯେତିକି ଗାଳି କରେ ମାନେ ମୁଁ ପକେଇଲା ବେଳେ ସେ ମୋତେ ବାଡିଆକୁ ହାତ ଉଠେଇଦବ। ମୁଁ ଆଉ କଣ ସେ ଭୁଲ କଲାଳ ହାତ ହାତ ଉଠେଇବି ତ ମୁଁ ଖାଲି ମିଛରେ ଏମିତି ମଜାରେ କହିଦିଏ ଏମିତି କଣ ମାମା ଦେଖିପାରୁନୁ ଦେଖିକି କରୁନୁ ମୁଁ ତାକୁ କହିଦେବି ସିଏ ଆହୁରି ରାଗିକି କହିବ ତୋ ପାଇଁ ହେଇଛି ପୁଣି ତୁ ମତେ ମତେ କହୁଛୁ କହିକି ଆହୁରି ବାଡିବ ମୋତେ ଡବଲ ମାନେ ସିଏ କଲେ ବି ମାଡ ମୁଁ ଖାଇବି। ମୁଁ କଲେ ବିି ମାଡ଼ ମୁଁ ଖାଇବି।
ଦେଖ ମୁଁ କହିଲି ଆମେ ଯଦି ଭୁଲ ଟା କଲି ମାମା କଣ ଗୋଟେ କହୁଥିବେ ବାଉଳାରେ ଯଦି ହାତରୁ ଗଳି ପଡିଲା ସେଇଟା ବି ଆମ ଭୁଲ। ମାନେ ମାମା ବାଡାନ୍ତିନି ସେଇଟା ଗୋଟେ ତାଙ୍କର ଆମ ପ୍ରତି ଗୋଟେ ସ୍ନେହ ଥାଏ ସେ ପିଲା ମାନଙ୍କ ଦୋଷ ଦେଇ ଦିଅନ୍ତି। ତାପରେ ଯେତେବେଳେ ମାମା ମାନେ କାମ କରୁଛନ୍ତି ଯଦି ଆମେ କିଛି ମାମା ମାମା ଖାଇବାକୁ ଦେ କି କଣ କରେ ଯଦି ବାରମ୍ବାର ତାଙ୍କୁ କହିବା ତାଙ୍କ ହାତରୁ ସେଇ ଜିନିଷ ଟା ଗଳି ପଡିବ ସେ କହିବେ ତୁ ବାରମ୍ବାର ମତେ ଡାକିଲୁ ବୋଲି ମୋ ହାତରୁ ଗଳି ପଡିଲା।
ହଁ ହଁ।
ହୁଁ- ହୁଁ- ନା।
ଆପଣ ଏମିତି ମାନେ ଆପଣଙ୍କ ମାମା ଏମିତି କେବେ କହିଚନ୍ତି ଆପଣଙ୍କୁ?
ହଁ ଥରଟେ ହେଇଚି ଏମିତି କଣ ହେଇଚି କହିଲେ ମାନେ ମାମା ମୁଁ ଗ୍ରାଇଣ୍ଡିଂ କରୁଥିଲି ତ ମୁଁ ସେଇ କପ୍ ଟା ମାନେ ଠିକ୍ ସେ ଦେଇ ପାରିନଥିଲି ବୁଝିପାରିଲେ ତ ଠିକ୍ ସେ ଦେଇ ପାରିନଥିଲି। ମୋ ହାତରୁ ଛିଟ୍କି ଗଲା ଆଉ ଯେତେ ମାମା ଆସିଲେ ମାମା ମତେ ଡାକିଦେଲେ ମୁ ମୁଁ ହାତଟା ଆଉ ଦେଲିିନି କାଢିଦେଲି -କାଢିଦେଲି ଯେନ୍ତି ପାଟି କଲେ କହିଲେ ଆଉ ତୁ ସେଇଟା ହାତ ଠିକ୍ ସେ ରଖିଲୁନୁ କେତେ ଘର ଯାକ ହେଲା ଏଇନା ଘର ଯାକ ପୋଛା ପୋଛି କରିବାକୁ ପଡିବ ହେଲା।
କଲାବେଳେ ହଁ ଏମିତି ହୁଏ।
ତାପରେ ଯେତେବଳେ ନାଇଁ ମାମା ଏମତି ଥରଟେ ତା ହାତରୁ ମୁଁ ମାମା ମାମା ଖାଇବାକୁ ଦିଅ ଖାଇବାକୁ ଦିଅ ହଜାର୍ ଥର ହେଲି ହଜାର୍ ଥର ତାପରେ ମାମା ହାତରୁ ଖସି ମାନେ ବା ମାମା କହିଲେ ଏଇଠି ଅଛି କହିଲାଳକୁ ହାତ ଟା ଟିକେ ହାଲ୍କା କରିଦେଲେ। ତ ସେଇଟା ମାନେ ଚାରିଆଡେ ଛିଟକି ଗଲା। ମାମା ଦୋଷ ଦେଲେ ତୁ ଡାକିଲୁ ତୁ ଡାକିଲୁ ବୋଲି ମୋ ହାତରୁ ଏମିତି ହେଲା ତୁ ଗୋଟେ ମୁଁ କରୁଚି ତତେ ଦେଖା ଯାଉନି।
ହୁଁ।
ଏମିତି ପିଲାମାନଙ୍କ ପାଇଁ ସବୁ ଭୁଲ୍ ପ୍ରାୟେ ହେଇଯାଏ ସବୁ ଘ
ହଁ ଗ୍ରାଇଣ୍ଡିଙ୍ଗ୍ ଗଲା ବେଳେ ବି ଏମିତି ମାନେ ଯଦି ଛିଟକି ଯିବ ପୁରା ଘର ସାରା ତାକୁ ବି ପୋଛିବାକୁ ବହୁତ୍ କାମ। ରାଗ ତ ଏମିତିରେ ବି ଲାଗିବ।
ମତେ ତ ହଜାର୍ ମାନେ ମୋର ଏମିତି ବହୁତ୍ ଥର ହୁଏ ମାନେ ଗ୍ରାଇଣ୍ଡିଙ୍ଗ୍ କରୁଥିବି ମୋ ହାତରୁ ପୁରା ମାନେ ହାତ ଦେଇଥିବି କିନ୍ତୁ ବେଳେ ବେଳେ ହାତ ଟିକେ ହାଲ୍କା ଦେଇଥିବି ମାନେ ସବୁଆଡେ ମାନେ ସବୁଆଡେ ଛିଟକି କି ପଡୁଥିବ।
ମୋର ମୁଁ ଗ୍ରାଇଣ୍ଡିଙ୍ଗ୍ କଲା ବଳେ ଯଦି କାଳେ ପଡିବ ମୁଁ ଏକାଳେ ଦିଟା ହାତ ପୁରା ଦାବିକି ଦେଇଥିବି କିଛି ଯେମିତି ମାନେ ଛି ଟିକା ନ ପଡୁ ଗାଳି ଶୁଣିବାକୁ ନ ପଡୁ। ମୋ ମାମା ବି ମନା କରିବେ ମାନେ- ହଁ।
ହୁଁ କୁହନ୍ତୁ ହୁଁ।
ତୁ ଗ୍ରାଇଣ୍ଡିଂ କରନି ମୁଁ କହିବି ନାହିଁ ମୁଁ ବୋର୍ ହଉଚି କିଛି ଗୋଟେ କାମ କରିବି। ଆଉ ମାମା କହିବ କିଛି ଯେମିତି ନ ହୁଏ ଏପଟ୍ ସେପଟ୍ ତ ଏଇଥିପାଇଁ ମୁଁ ଡରିକି ପୁରା ହା ଥାଏ ଯେମିତି କିଛି ମାନେ ନ ହଉ ନହେଲେ ଗାଳିଟା ମୁଁ ହିଁ ଖାଇବି ମାଡ ବି ମୁଁ ଖାଇବି।
ହୁଁ -ହୁଁ। ସେମିତି ହୁଏ ଆଉ ଆପଣ ରାତିରେ କଣ ଖାଇବେ?
ରାତିରେ ସେଇ ଭା ଭାତ ଖାଇବି ଆଉ ଆମ୍ବଲେଟ୍ ଆଉ କଣ ଚିକେନ୍ ହବ ବୋଲି କହୁଥିଲେ ମାମା।
ଆ-ହଁ ଆମର ଆଜି ଚିକେନ୍ ହେଇଚି। ମୁଁ କହିଲି ମ୍ୟାଡାମ୍ ଆମର ଆଜି ଚିକେନ୍ ହେଇଚି।
ହଁ-ହଁ।
ଚିକେନ୍ ହେଇଚି ଆଉ ପାମ୍ପଡ ହେଇଚି ଭାତ ହେଇଚି ଏମିତି ସବୁ ହେଇଚି ଆଉ ରାତିରେ ବି ରୁଟି ରୁଟି ହବ ଚିକେନ ତରକାରୀ ଅଛି ଆଉ ଆପଣ କହିଲେଣି ଅଣ୍ଡା ଆମ୍ବେଲେଟ କରିବା କଥା ତ ମତେ ବି ଇଚ୍ଛା ହେଲାଣି ଅଣ୍ଡା ଆମ୍ଳେଟ ଖାଇବାକୁ ମାନେ ମୁଁ କେମିତି ଅଣ୍ଡା ଆମ୍ଲେଟ ଖାଏ କହିଲେ? ମାନେ କଣ କରେ କହିଲେ ଯୋଉ ଇଏ କରିଦିଏ ରୁଟି ରୁଟି ପୁରା ଏମିତି ପକେଇ ଦିଏ ଗୋଟେ ପ୍ଲେଟ ରେ ତା ଭିତରେ ଅଣ୍ଡା ଆମ୍ଲେଟ କୁ ସକ୍ସ ଦେଇଦିଏ ନହଲେ ଆଉ ପିଆଜ ଟିକେ ଚୁନଚୁନ କରିକି ପିଆଜ ତ ସେଇଟା ତାକୁ ପୁରା ରୋଲ ଟାଇପ ର କରିଦିଏ ତ ସେମିତି ମୁଁ ଖାଏ।
ଆମର ଚାଉମିନ ହେଲା ବେଳେ ବି ସେଇ ରୁଟି ର ଅଣ୍ଡା ପକେଇ ଦେଇକି ଚାଉମିିନ ଭିତରେ ପିଆଜ ସସ୍ ହେରିକା ଦେଇକି ମାନେ ରୋଲ କରିକି ଖାଇଦଉ।
ଭଲ ଲାଗେନି?
ହଁ ବହୁତ ଭଲ ଲାଗେ।
ହୁଁ ମତେ ବି ବହୁତ ଭଲ ଲାଗେ ମାନେ ମାନେ ରୋଲ୍ ଟାଇପ୍ ର ଲାଗେ
ଆ
ଚାଉମିିନ ନ ପକେଇଲେ ବି ଚଳିବ ଆପଣ ଥରଟେ ଖାଆନ୍ତୁ ଅଣ୍ଡା ଆମ୍ଲେଟ ଭିତରେ ମାନେ ରୁଟି ଭିତରେ ଅଣ୍ଡା ଆମ୍ଲେଟ ଦିଅନ୍ତୁ ତା ଉପରେ ସକ୍ସ ପକାନ୍ତୁ ଖାନ୍ତୁ କିଛି ଅସୁବିଧା ବଢିଆ ଲାଗିବ।
ଭଲ ଲାଗେ ଚାଉମିିନ ଦେଲେ ମତେ ଟିକେ ଅଧିକ ଭଲ ଲାଗେ ନହେଲେ ଭିତର ଟା ଖାଲି ଖାଲି ଲାଗେ।
ହଁ ହଁ।
ଆଉ ଯେତେବେଳେ ମାନେ ଚାଉମିିନ ମାନେ ଚାଉମିିନ ନଥିବ ଖାଲି ପିଆଜ ଦେଇକି ଏମିତି ଖାଇଦିଏ।
ଆପଣଙ୍କୁ ଘର କାମ କରିବାକୁ କଣ ଭଲ ଲାଗେ ମାନେ ଓଳା ଓଳାଉଳି ନା ସଫାସୁତୁର ନା ଘର ଘର ସଜେଇବା ନା ବାସନ
ମତେ ମାନେ ଘର
ହୁଁ କୁହନ୍ତୁ କୁହନ୍ତୁ?
ମୁଁ କହିଲି ମତେ ଘର ସଜାଡ଼ିବାକୁ ଭଲ ଲାଗେ ଏମିତି ଡ୍ରେସ ପତ୍ର ଯୋଉ ଅସନା ହେଇକି ପଡିଥିବ ପୁରା ସାଇତିକି ତାକୁ ଚଉତିକି ରଖିବାକୁ ଭଲ ଲାଗେ ଆଉ ବାସନ ବି ମାଜିବାକୁ ଭଲ ଲାଗେ କିନ୍ତୁ ମାନେ ବାସ ବାସନରେ ଯଦି ଲାଗି ଯାଇଥିବ ସବୁ ଯୋଉ ଲାଖି ଯାଇଥିବ ଶୁଖିକି ହେଇମିତି ମାଜି ପାରିବିନି ଖାଲି କିଛି ଲାଗିନଥିବ ଏମିତି ଖାଲି ଘଷିକି ଧୋଇଦେବି ଏମିତି ମାଜିବାକୁ ମତେ ଭଲ ଲାଗେ।
ହଁ ହଁ ବହୁତ ବିରକ୍ତ ଲାଗେନି?
ହଁ ନା ନା ମତେ ବିରକ୍ତ ଲାଗେନି ମତେ ମତେ ଭଲ ଲାଗେ କାମ କରିବାକୁ ଯଦି ବୋର ଟାଇମ ଭ ବି ମାନେ ବୋର୍ ଲାଗୁଥିବ କଣ କରିବି ଚାରିଆଡୁକୁ ଉଣ୍ଡିବି ଏମତିବୁ ଅସଜଡା ହେଇକି ପଡିଥିବ ଡବା ଡବି ସବୁ ସଫା କରିବି ଆଉ ଘରେ ହେରିକା ସଜାଡିବି ମାମାଙ୍କୁ ବି ଟିକେ ହେଲ୍ପ ହେଇଯିବ ମାମା ବି ବହୁତ ଖୁସି ହେବେ। ଏମିତି କରିବାକୁ ଆପଣ ଏମିତି କେବେ କରିଛନ୍ତି? ମାନେ ଘର ସଫା କୋଉଟା
ହଁ ହଁ ମତେ ତ ବହୁତ ଭଲ ଲାଗେ ମୁଁ ଏମତି ଘର ସଫା କରେ ଫୁଲ ଦାନି ଆମର ଯୋଉ କଣ୍ଢେଇ ବୁଝିପାରିଲେ
ହଁ ଆଜ୍ଞା।
ଫୁଲଦାନି କଣ୍ଢେଇ ତାପରେ ଆମର କଣ କହିଲେ ଧର ନିଅ ପ୍ରଜାପତି ହଉ ଯୋଉ ପ୍ଲାଷ୍ଟିକିର ପ୍ରଜାପତି ଆସେନି କି କାନ୍ ନ୍ଥେରେ ଲାଗିବା ପାଇଁ ତ ସେ ସବୁ ହଉ ମୁଁ ପୁରା ଘର ପୁରା ଏମତି ସବୁ ସଜେଇକି ରଖ ଖିବି ଟିଭି ଉପରେ ଥୋଇଆକୁ ଭଲ ଲାଗେ ଘର ଭିତରେ ମାନେ ଏମତି କାନ୍ଥରେ ସଜେଇକି ରଖିବା ପାଇଁ ଭଲ ଲାଗେ। ମତେ ବି ଘର ସଜେଇଆକୁ ବହୁତ ଭଲ ଲାଗେ ମାନେ ମୁଁ ଘର ସ, ମାନେ ଧରନିଅ ମୋର ଦେହ ଖରାପ ଥିବ ମତେ ଘର ସଜେଇକି ପୁରା ମାନେ ସଫାସୁତର ରଖିଲେ, ମତେ ଲାଗିବ ଯେ ମୋ ଦେହ ଭଲ ଅଛି। ଆଉ ଯଦି ଘର ସଜେଇ ନଥିବି, ସଫାସୁତର ଘର ନଥିବ, ମତେ ଲାଗିବ ମତ ତା ଅଧିକ ଦେହ ମତେ ବଧେ ଖରାପ ଲାଗୁଛି। ବୁଝିପାଇଲେ? ତ ସେଥିପାଇଁକା ମୁଁ ମାନ ମତେ ମୋର ତ ସବୁବେଳେ ଇଛା ହୁଏ, ମୁଁ ଘରକୁ ସଜେଇକି ପୁରା ରଖିବି। ତ ସେଥିପାଇଁ ମୁଁ ଘର ଫର ସଜେଇବାକୁ ମତେ ବହୁତ ଭଲ ଲାଗେ, ତ